କିଣି ତା ପରେ ତୋ ପାଖକୁ କଲ୍ ଯାଉଚି।
ଓ ମତେ ଏବେ ଶୁଭିଲା ହଁ।
ହଁ ସେପା କେତେବେଳରୁ ମୁଁ କଲ୍ କଲିଣି କିନ୍ତୁ ଏବେ ରିଙ୍ଗ ହେଲା।
ହଁ ମୁଁ ବି ୟା ପୂର୍ବରୁ କେତେଥର କରିଥିଲି ଆସିନଥିଲା କିଛି ନୁହ ମୁଁ ଏଇ ଆ ନଥିଲି ବାହାରକୁ ଯାଇଥିଲି ମୁଁ।
ହୁଁ ଆଉ ଖାଇବା କଣ ହେଲା? ଲଞ୍ଚ ରେ ସରି ମଧ୍ୟାହ୍ନ ଭୋଜନ।
କଣ ହେଲା ମଧ୍ୟାହ୍ନ ଭୋଜନ ରେ। ହାଲୋ।
ଏବେ ଶୁଭୁଚି ବୋଧେ ଶୁଭୁଚି।
ହଁ ଏବେ ଶୁଭୁଚିତ ମୁଁ କହିଲି ମଧ୍ୟାହ୍ନ ଭୋଜନରେ କଣ ଖାଇବା ହେଇଚି?
ଭାତ ଡାଲି ଆଉ ପୋଟଳ ତରକାର କରିଥିଲେ ଆଉ ହଉଚି ଭେଣ୍ଡି ଭାଜିଲେ। ଆଉ କଦଳୀ ଭଜା ତମେ କଣ ଖାଇଲ?
ହଁ ସବୁ ମା କରିଥିଲେ।
ହଁ ମୁଁ ଆସିକି ପହଞ୍ଚିଲା ବେଳକୁ ସ ହେଇଯାଇ
ଓ ହୋ। ତୁ ତ ବଡ଼ ଝିଅ ହେଇକି କିଛି କରିନୁ-ଉ ମା ଏକୁଟିଆ ସବୁ କରୁୁ ଛନ୍ତି ଆଉ।
ଆଉ ତମେ ଖାଇ ସାରିଲଣି ଖାଇ ତ ସାରିଥିବ କଣ ଖାଇଲ?
ହ ମୁଁ ତ ଖାଇସାରିଛି ମୁଁ ଖାଇଲି ଆଜି ଗୋଟେ ଏଇ ମନ୍ଦିରର ଗୋଟେ ଭୋ ଭୋଜିଥିଲା। ତ ସେଇଠିକି ସବୁ ଯାଇଥିଲୁ ଖାଇବା ପାଇଁ ବହୁତ ସାରା ଲୋକ ଆସିଥିଲେ ଖାଇବା ପାଇଁ ସେଠି ଅ ହନୁମାନ ମନ୍ଦିରଙ୍କର ପଚିଷ୍ଟା ଥିଲା, ବହୁତ ସାରା ଲୋକ ଆସିଥିଲେ ସେଠି ଖାଇବା ପାଇଁ ବୋ ମାନେ ଖାଇବା ବି ଏତେ ମାନେ ନଷ୍ଟ କରିବା ପାଇଁ ଦଉନାହାନ୍ତି ପ ପଛେ ତମେ ଦୁଇଥର ଆସିକି ମାଗିକିନିଅ ଖାଇବା ପାଇଁ କିନ୍ତୁ ଅଧିକ ଦଉନାହାନ୍ତି। ମାନେ-ଏ ଖାଇବାର ବି ଇଏ କରିଥିଲେ ଭାତ-ଅ ହଁ ଭାତ ଡାଲମା ହଁ ଭାତ ଡ଼ାଲମା ଖଟା ମିକ୍ସଚର ଫିଙ୍ଗର ଚିପ୍ସ ଯୋଉ ଆସୁଚି ଭଜା ଟାଇପ୍ ର ଗୋଟେ କରିଥିଲେ ସବୁ ହଁ ଭଲ ଲାଗୁଥିଲା ଖାଇବା ଭଲ ଲାଗୁଥିଲା। କିନ୍ତୁ ଏଇଆ ପ୍ରସାଦ କଣ କହିଲ ବହୁତ ସାରା ଲୋକମାନେ ପୁରା ବଜାର ସାରା ଲୋକ ସବୁ ଯାଉଛନ୍ତି ଖାଇବା ପାଇଁ ତ ସେଥିପାଇଁ କାହାରିକୁ ବି ଏତେ ଖାଇବା ଦଉନାହାନ୍ତି ଯୋଉମାନେ ଧର ନଷ୍ଟ କରିଦେବେ ଖାଇବା ଆଉ
ହୁଁ।
ସେଥିପାଇଁ ବେଶୀ ବି କାହାକୁ ଖାଇବା ଦଉନାହାନ୍ତି କହୁଛନ୍ତି ଦୁଇଥର ପଛେ ଆସିକି ମାଗିକି ନିଅ କିନ୍ତୁ ଖାଇବା ନିଅ ଆଗେ ଏତେ ଖାଇ ବେଶୀ ଖାଇବା ଦଉନାହାନ୍ତି। ଦୁଇ ଥର ଆସିକି ତ କିଏ ମାଗିକି ନବ କି ଆଉ ଏତେ ଯାମ୍ ଭିତରେ ସେଇ ଥରିରେ ସେ ଯାହା ଯେତିକି ହେଲା ହେଲା ଆଉ
ହୁଁ ତାହେଲେ ଭଲରେ ଖାଇନ?
ହଁ ଖାଇ ଦେଇଛୁ ଭଲ ବି ଲାଗିଲା, ମାନେ ସ୍ଵାଦ ବି ଭଲ ଥିଲା ଖାଇବାର।
ଉଁ।
ଅଁ ଆଉ ତମର ଦେହ ପା ନା ହ ଖାଇବା ଯୋଉ ଯାଇଥନୁ
ହଁ।
ମାନେ ଖାଇବାରେ ଯାଇଥିନୁ ଖାଇ ଦେଇକି ପଳେଇ ଆସିନୁ ଆଉ। ଭଲ ଖାଇବା କରିଥିଲେ ସେଠି
ଓହୋ ସମସ୍ତେ ଯାଇଥିଲ ନା ଖାଲି ତମେ?
ଉଁ ହଁ ନା ସମସ୍ତେ ଯାଇଥିନୁ ଏଇଠି ଝିଅ ପିଲା ସବୁ ଯାଇଥିନୁ।
ତ ମା ହେରିକା ଯାଇନଥିଲେ?
ନାନ ନାଁ ବୋଉ ଆସିନଥିଲା।
ଓହୋ।
ହଁ-ଅ। ବୋଉ ଆସିନଥିଲା।
ଆଉ କଣ କରୁୁ
ତମର ସବୁ ଖାଇବା ହେଲେ ସମସ୍ତେ ଯାଆନ୍ତି ଖାଇବା ପାଇଁ ଘରେ?
ସମସ୍ତେ ଯାଆନ୍ତିନି ଉ ମୁଁ ଆମ ଝିଅଙ୍କ ବାବା ଯାଆନ୍ତି ମମି ମାକ୍ମମ୍ ବାହାରୁ ଯାଆନ୍ତି। ସେ ପସନ୍ଦ କରନ ବାହାରୁଛ
ହ ଠିକ ଠିକ ସେଇପା ମା ମାନେ ତ ପସନ୍ଦ କରୁନାହାନ୍ତି ଆଉ। ଯିବା ପାଇଁ ହଁ ହଁ ସେଠିକି ହଁ ମା ମଁ ଘରେ ପଳେଇବେ ମାମୁ ଘରେ କହିବାକୁ ଅ ନା ମାମୁ ଘରେ ଆମେ ସବୁ ପଛରେ ଥିବା ମା ହେଲେ ଆଗରେ ଥିବ। ହଁ ସେ ହଁ ସେ ଆଗରେ ଯାଉଥିବ ଅ ନେଇ ଚାଲ ଆଉ ଏଠି ବାପା ଆଗରେ ଥିବେ ତମ ସବୁ ପଛରେ ଆଉ।
ହୁଁ।
ହଁ ଭୂମିକା ଦି ଜଣଙ୍କର ଅଲଗା ଅଲଗା
ଆଉ କଣ କରୁଛୁ କନେ ସେତେ ନା ଡୁଟି ରେ ଅଛ?
ହଁ କ କର୍ମରେ ଅଛି ଆଉ।
ଓହୋ।
ମୁଁ କିଲି ହଁ କର୍ମ ଚାଲିଛି ଆଉ। କଣ କଣ କହିଲୁ? କରୁଛି ଏ ସଲାଡ ଟ କେ ହେଇଯାଉଛି ଛଅଟା ଏମିତି ଆଉ। ହଁ। ଆଉ ତମର ଚାଷ କାମ ସରିଗଲାଣି? ମୁଁ କହିଲି ଚାଷ କାମ ସରିଗଲାଣି? ହୁଁ।
ହଁ ଗାଁରେ ଚାଷ ହଉଛି ଚାଲିଛି ତ
ତମର ତ ହଉନଥିବ କିଛି?
କଙ୍ଗଲ ଚାଷ ଆରମ୍ଭ ହେଇନି?
ହଁ ହେଲାଣି କେବେଠୁ।
ଓହୋ।
ତମର ଜାଗା ଫାଗା ନାଇଁ?
କଣ କହିଲ ଶୁଭିଲାନ?
ଗାଁରେ ଜାଗା ନାଇଁ ତମର?
ହଁ ହଁ। ହଁ ସେ ଗାଁ ରେ ଅଛି ବୋଲି ତ ଜାଗା କିଛି ଅଛି ସହରରେ କୁଆଡୁ ଏତେ ଜାଗା ଆସିବ?
ସେ ତ ଚାଷ କରୁଥିବେ?
ହଁ ଚାଷ ଏବେ ଚାଲିଚ ଚାଷ କାମ।
କଣ କଣ କରନ୍ତି ତମ ଆଡେ?
ଚାଷ। ଆମର କଣ ଖାଲି ସେ ଧାନ ଯାହା ଆଉ ଏଇଟା ନେଇକି ସେଇଠି ଦିଅ ସେଇଠି ତମର ଯେତିକି କେତେ ମୁଁ କହିଲି ଚାଷ କାମ ବୋଲିକି ତ ସେଇ ଧାନ ଆଉ ଆଉ କଣ ଚାଷ ଏପଟେ ତ ତ ଏଇ ବ ନଇ କୂଳ ଏରିଆରେ ହିଁ ଯାହା ଚାଷ ହବ। ଆଉ ଏପଟରେ ଯାହା ଖାଲି ସେଇ ଧାନ ସମୟରେ ଯାହା ହୁଏ ଏଇ ବର୍ଷ ବର୍ଷା ଦିନରେ ଆଉ। ଆଉ ଅଲଗା ସମୟରେ କିଛି କରିହୁଏନା ଆଉ। ପଶୁ ପ ପକ୍ଷୀ ଥିଲେ ଆଗରୁ ପଶୁ ଥିଲେ ଏଇ ଗାଈ ଥିଲେ ବାଛୁରୀ ଥିଲେ ବଳଦ ଥିଲେ ଯୋଉ ସମୟରେ କି ନିଜ ହାତରେ ଚାଷ କରନ୍ତି। ବାପା ଜେଜେବାପା ହେରିକା ସେଇ ସମୟର କଥା ମୁଁ କହୁଛି। ହଁ ସେତେବେଳେ ନିଜେ ହଁ। ନା ତାପରେ ବି ବହୁତ ଦିନ ପରେ ଜେଜେମା ଥିଲା ପର୍ଯ୍ୟନ୍ତ ସବୁ ଗାଈ ରଖନ୍ତି। କିନ୍ତୁ ଜେଜେମା ଦେହାନ୍ତ ହେଲା ପରେ ଆଉ ଗାଈ ରଖି ନାହାନ୍ତି ଆଉ ତାପରେ ପରେ ଧୀରେ ଧୀରେ ପେସ୍ ରେ ଟିକେ ବୋଉ କୁ କଷ୍ଟ ହେଲା। ତାପରେ ସେଥିପାଇଁ ଧୀରେ ଧୀରେ ଗାଈ ସବୁ ବିକିଦେଲେ ଆଉ।
ଓ।
ହଁ। ଆଉ ଏଇଭଳିଆ କଥା ଆଉ ଆଗରୁ ସେଇ ସମୟ ଯୋଉ ଥିଲା ଆଁ ଚାଷ ହଉଥିଲା ଏ ଏବେ ତ ମେସିନ ଦ୍ଵାରା ତ ସବୁ ହେଇଯାଉଛି। ଆଗରେ ବାପା ହେରିକା ସେ ବଳଦରେ ଲଙ୍ଗଳରେ ନେଇକି ଯୋଉ ଖରା ଖରାରେ ନେଇକି ତାକୁ ଯୋଉ ଚାଷ କରିବା ସେ ବହୁତ କଷ୍ଟ। ନା କି। ଏବେକା ସମୟ ସେବେକା ସମୟ ଭିତରେ ଆକାଶ ପାତାଳ ଫରକ ହେଇଯାଉଛି।
ଆଉ ତମ ସାଙ୍ଗ ମାନଙ୍କ ସାଙ୍ଗେ କଥାବାର୍ତ୍ତା କରୁଥିବ ତ?
ଆଜ୍ଞା।
ତମ ସାଙ୍ଗ ମାନଙ୍କ ସାଙ୍ଗରେ କଥାବାର୍ତ୍ତା କରୁଥୁୁବ ସବୁ।
ହଁ ସାଙ୍ଗ ମାନେ ଙ୍କ ସହିତ କଥାବାର୍ତ୍ତା ସବୁ ବନ୍ଧୁ ତ ଏବେ ତ ଏଇ ଇଣ୍ଟରନେଟ ଯୁଗରେ ଆଉ ସାଙ୍ଗସାଥି କୁ କିଏ ଆଉ ପଚାରେ। ଯାହା ଖାଲି ସାମ୍ମାନରେ ରେ ଯଦି ଟିକେ ଦେଖିଦେଲେ ସେ ଖାଲି ଟିକେ ଏ ମୁଚୁ କୁଣ୍ଡିଆ ହସ ମାରିଦିଅନ୍ତି। ସେତିକି ହଉଛି ସମ୍ପର୍କ ଆଉ କଣ ସମ୍ପର୍କ ର ରହୁଛି। ଏତ ଇଣ୍ଟରନେଟ ରେ ସବୁ ହେଇଯାଉଛି। ଏ ଭଳିଆ ଆଉ।
ଦେଖା ହବ ନ ଦେଖା
ଆଜ୍ଞା।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
ଆ। ହଁ ହଁ ଆଉ ଏବେ ତମ ସମ୍ପର୍କ କେମିତି ସାଙ୍ଗମାନଙ୍କ ସହିତ?
। ସେଇଭଳିଆ ଆଉ ମୁଁ ବି ଦେଖି।
ଭଲ ଅଛି ନା।
ହଁ।
ମାନେ ସାଙ୍ଗମାନେ ଫୋନ କରୁଛନ୍ତି ନା?
ହଁ ସେୟା
ବେଳେ ବେଳେ ନା।
ହଁ।
ଓ ହୋ। ଏବେ ସବୁ ଫୋନ ଯୁଗରେ ଆଉ କିଏ ସାଙ୍ଗସାଥିଙ୍କୁ ସମୟ ଦେବା ପାଇଁ ଭଲ ପାଉନାହାନ୍ତି।
ହଁ।
ଏଇଭଳିଆ କଥା ସବୁ ଚାଲିଛି ଆଉ ଏବେ ଖାଇ ପିଇକି ସନ୍ଧ୍ୟା ଦବା ତା ପାଇଁ ରେଡି ହଉଛ।
ହଁ।
ମୁଁ କହିଲି ଏବେ ସନ୍ଧ୍ୟା ଦେବା ପାଇଁ ରେଡି ହଉଛ।
ହଁ ଅଳ୍ପ ସମୟରେ ସନ୍ଧ୍ୟା ହେଲେ ଦେବି ଆଉ ହଁ ଦିଏ।
ଓ ହୋ। ନା ମୁଁ ଏଇ ପଚାରୁିଥିଲି ମୁଁ କହିଲି ସନ୍ଧ୍ୟା କିଏ ଦିଏ ଘରେ।
ହଁ ସେଇଟା ହଁ ସେଇଟା କରିଦଉ।
ତମ ମା ଦେଇଦେଉଥିବେ ବୋଧେ ସନ୍ଧ୍ୟା।
ନା ସେ ହଉଚି।
ମୁଁ କହିଲି ଘରେ କିଏ ତମ ମା ଦେଇ ଦେଉଛନ୍ତି? ।
ହଁ ମୁଁ ଦିଏ ବେଳେ ବେଳେ ସେ ଦେଇଦିଏ ଆଉ।
ଓହୋ ବେଳେ ବେଳେ ଦିଅ ବେଳେ
ଭଲ।
ହଁ ଆମେ ଆଉ। କଥା ।